ଆଇଆ ଭାଇ।
ହଁ ଏଇ ବସିଚି ଆଉ ପିଣ୍ଡାରେ ଆଉ ବର୍ଷା ବର୍ଷି ହଉଚିତ କୁଆଡେ ଯାଇପାରୁନି। ପଣ୍ଡାରେ ବସିକି ଗୋଟେ ତାସ୍ ଖେଳ ଚଲେଇଚୁ ଆଉ।
ଆରେ ମୁଁ। କଣ ଶୁଣିଥିଲି ତୁସେଇ ଆମର ଚେନ୍ନାଇଆଡେ ଟିକେ ଯାତ୍ରା କରିବୁ ବୋଲି। ତ ମୁଁ ଭାବୁଥିଲି ମତେବି ତୋ ସହ ଟିକେ ନେଇଯିବୁକି।
ଯାତ୍ରା କରିବି ବୋଲି ଭାବୁଥିଲିଯେ ଏଇ ଏକ ତାରିଖରେ। କଣ ଶୁଣିଲି ନିୟୁଜରେ ଦେଖିଲି ପାଞ୍ଚରୁ ଛଅ ଦିନଯାଏ ଲଘୁଚାପ ଅଛି।
ଆଉ ଆଗକୁ କେବେ ଗୋଟେ ପ୍ଲାନହେଲେ ତତେ ଡାକିବି ଆଉ ହେଲା।
ଆରେ ନାଇଁ ନାଇଁ ସେମତିକି ଶିଆଡେ ମୁଁ କଲ କରିଥିଲି ଚେନ୍ନାଇଆଡେ ସେପଟେ ସେପଟେ କିଛି ମେଘ ନାହିଁ। ତ ମୁଁ ଭାବୁଚି ତମର ମିଶିକି ପଳାଇବା। କାରଣ ତୁଟିକେ ବିଷୟରେ ଜାଣିଚୁ ସେଇ ଟ୍ରେନ ବିଷୟରେ ଆଉ ମୁଁ ସେଇ ଜାଗା ବିଷୟରେ ଯାଣିଛି। ତ ମିଶିକି ଗଲେବି ଦୁଇ ଜଣଯାକ ସୁବିଧା ହବ କଣ କହୁଚୁ?
ହବଯେ ଏବେ ବା ଅଛି ବର୍ଷାଅଛି ଏଇଖୁଣି କେମତି ଯିବା ଷ୍ଟେସନ ଯାଏଁ। ବର୍ଷାରେ ପୁରା ଭିଜିିଯିବ। ତ ବର୍ଷାଟା ଛାଡୁ ଆଉ ଦି ଚାରି ଦିନରହ ନା କଣ ଅସୁବିଧା କଣ?
ଆରେ ନାଇଁ ନାଇଁ ଯେହେତୁ ମୋରଟିକେ ମେଡିକାଲ କାମଅଛି। ତ ମୁଁ ଭାବୁଥିଲି ପଳେଇବା ବୋଲି ଆଉ ଆଉ କଣଟେ ଖାଲି ତୋର ସାଉଣ୍ଡ ହଉଚି ଧାଡୁ ଧାଡୁ କଣ ଘରେ କାମ କରୁଛୁ ନା କଣ?
ନାଇଁ ନାଇଁ ଯୋଉ ଗୋଟେ ନଣ୍ଡା ବୋଲି ଆମ ଗାଁର ପିଲା ସିଏ ଭୋଉତ ବସିକି ଖାଲି ପାଟି କରୁଚି। ଏ ହେ କିଛି ନାଇଁମ। ଆଉ ଆମର ଟିକେ ଘରକାମ ଚାଲିଚିତ ଯାହେଲେ ଟିକିଏ ସାଉଣ୍ଡୁ ହଉଥିବ।
ଆଚ୍ଛା ଆଚ୍ଛା ତ ମୁଁ କହୁଥିଲିକି ତୁ ଏଇ ଯୋଉ ମେଘ କଥା ଚିନ୍ତା କରୁଛୁ ଆମରତ ରେନିକୋଟ ସେଇଥିପାଇଁ ହେଇଚିଯେ ଆମେ ମେଘରୁ ସୁରକ୍ଷା ପାଇପାରିବା ବୋଲି। ପବନତ ସେତେ ହେଉନାହିଁ ନହେଲେ ଟିକେ ଭାବିଥାନ୍ତେ ତ ଏଇ ମେ ଘରେ ଆମେ ନହେଲେ ସେଇ ଅଟୋରେ ଯାତ୍ରା କରିବା। ଏବଂ ଷ୍ଟେସନ ଭିତରକୁ ଜାଣିଚୁ ଆମର ଗାଡି ବସବି ଯାଇପାରୁଛି। ସେଇ ଭିତରକୁ ଗଲାପରେ ଟ୍ରେନ ଭିତରେ ବସିଲା ପରେ ଆଉ କଣ ଅସୁବିଧା ହବକି?
ହଁଯେ ଆମର ଯୋଉ କଣ କହିଲୁ ଯୋଉ ଆଗେ ଯେମିତିବି ପଳଉଥିଲେ। ହେଲେ ଘରେପା ଛାଡୁନାହାନ୍ତି ବର୍ଷା ହଉଛି ଏବେ ଯାଆନି ସେଇଥିପାଇଁ କଣ କରିବି? ମୋର ଅସୁବିଧା ହଉଚି। ମୁଁ କହିଲି ହଉ ନହେଲେ ବର୍ଷା ଛାଡିଲଲେ ଯିବା ଏମିତି ଘର ଲୋକମାନଙ୍କୁ କଥା ଦେଇକି ତ ଏବେତ ଆଉ ଯାଇହବନି ଟିକେ ବର୍ଷଟା ଛାଡୁ ଆଉ ପାଞ୍ଚ ତାରିଖ ହେଲେ ଆଜିତ ଏକ ତାରିଖ ହେଲା ପାଞ୍ଚ ତାରିଖ ନହେଲେ ଆମେ ବାହାରିକି ଯିବା ଆଉ ବର୍ଷା ଯଦି କମିଥିବ ନା କଣ କହୁଛୁ?
ଏଁ ହଁ ମୁଁ କହୁଥିଲି। ଟିକି ଏଇ ମୋ ଘରେ ଟିକେ କହିବୁକି ଆମର ଟିକେ ମେଡିକାଲ କାମ ଅଛି ବୋଲି। ତାହେଲେ ତ ଛାଡିବେ ନା।
ଛାଡିବେ ଯେ ବର୍ଷା ଟା ହଉଛି ବା ଆଉ ଦି ତିନି ଦିନ ରହିଯା। ଆଉ ରହିଲେ ଏ ବର୍ଷାଟା ଛାଡ଼ିଲେ ଯିବା ବଲେ ଭଲ ଲାଗ କାଦୁଅ ମଦୁଆ । ହଉ ସେଇ କଥା ଛାଡେ ଆଉ ମୁଁ କଣ କହୁଥିଲି ମୁଁ ତ ଏବେ ଛୁଟିରେ ଆସିଛି। ଆଉ ମୁଁ ଦେଖୁଥିଲି ଆମ ଯୋଉ ଶ୍ରୀକାନ୍ତ ବୋଲି ଗୋଟେ ପିଲା ଆଉ ନି ଦେଇ ଏମାନେ ସବୁ ମତେ ଦେଖୁଥିଲି ଆସିଛି। ଆଉ ତୁ ବି ତ ଗାଁରେ ଅଛୁ। ଭାବୁଛି ଆମେ ସମସ୍ତେ ମିଶି କୋଉ ଗୋଟେ ଯାଇକି ବଣଭୋଜି ଟେ କଥା ନା କଣ କହୁଛୁ?
ଆରେ ବା ବଢିଆ କଥାଟା ତ କହିଲୁ ଆମେ ତ ଭାବି ହି ନଥିଲୁ ଏଇ ବିଷୟରେ। ଯେହେତୁ ସେମାନେ ଟିକେ ଅଦର କଣ୍ଟ୍ରିରେ ରହି ରାଉଛନ୍ତି ତ ସେ ଏବେ ତାଙ୍କେ ଏବେ ଟିକେ ଆସ ଚନ୍ତି ଗାଁକୁ ବୁଲିବା ପାଇଁ ତ ଏଇ ସାଇମ ରେ ଯଦି ଆମେ କରିବା ସବୁ ସାଙ୍ଗସାଥି ଗୋଟଏ ଥରକେ ମିଳିମିଶି ପାରିବା। ଏବଂ ସେମାନେ ବି ଟିକେ ଖୁସି ହେଇପାରିବେ କି ଯାହା ହଉ ସାଙ୍ଗମାନେ ଆମକୁ ମନ ରଖିଛନ୍ତି। ତ ମୁଁ କହୁଥିଲି କି ଏଇ ଥର ବି କରିବା କିନ୍ତୁ ସେ ଆମ ବୁଦ୍ଧ ଗୋଲକ ପାଖକୁ ପୂର୍ବ ଥର ଯାଇଥିଲେ ସେଇଠି ଟିକେ ଆମିଷ ନିଷେଧ ଥିଲା। ତ ଏଥର ଟିକେ ସେଇ ଆମର ରାଣୀ ଘାଇ ଆଡେ କରିବୁ ଆଉ କଣ କହୁଛୁ?
ନାଇଁ ନାଇଁ ନାଁ ଦେ ଖାଇ ତ ଏଇ ଆମେ ଯେତେବେଳେ ଚାହିବା ସେତେବେଳେ ପଳେଇବା ଆମେ ଗୋଟେ ଯିବା ଆମର ଯୋଉ କାଲ ଭୈରବୀ ଅଛି ସେଇ ସେଇଠିକି ଗଲେ ଆମର ବୁଲିବାକୁ ବୁଲିହବ ଭୋଜି ଭାତ କରିବାକୁ ହବ ଆଉ ସେ ପାଖରେ ଗୋଟେ ନିହାସନୀ ମନ୍ଦିର ବି ଅଛି ଆମେ ସମୟ ପାଇଲେ ସେଇଠି ବି ଆସିଲା ବେଳେ ବୁଲିକି ପଳେଇଆସିବା। ସିଆସନି ଗୋଟେ ଶକ୍ତିପୀଠ ସେଇଠି ଦେଖିଲେ ବି ମଜା ଲାଗେ ଏକାଥରକେ ଦୁଇଟି ଯା କାମ ହବ ତାବୋଲିକି ହବ ଆଉଛି ତ ମଜା ଲାଗିବ ଟିକେ ଆଉ ଏଇଠି କରିଦେଲେ କହ ଯେ ଆମେ ତ ହେଇଛି ଏତେବେ ବି ଯାଇପାରିବା ସେକଥା ନାଇଁ
ଆରେ ସତ କଥା ଯେ ମୁଁ କହିଲି କି ସେଇ ବୁଦ୍ଧ ଗୋଲ ଛାଡିକି ଆଉ କୋଉଠି କରିବା। କାରଣ ସେ ବୁଦ୍ଧ କୋଲରେ ଆମ ଶ୍ରୀ ଶ୍ରୀ ବୁଦ୍ଧେଶ୍ଵର ରହୁଛନ୍ତି। ତ ଯେହେତୁ ସେ ଶିବମ ପ୍ରଭୁ। ତ ସେଠି ପିଆଜ ରସଣ ବି ନିଷେଧ। ତ ଆମେ ଆମିଷ କରିବାଟା ଠିକ ହବ ନାହିଁ। ଏମିତିରେ ବି ସେଠି ଯଦି ଧରିବେ ଆମିଷ ସହ ତାହେଲେ ପଇସା ମଧ୍ୟ ଭରିବାକୁ ପାଇଁ ପଡୁଛି ଦଶ ରୁ ପନ୍ଦର ହଜାର ପର୍ଯ୍ୟନ୍ତ। ତ ସେଠି ଟିକେ ନେଚର ଟିକେ ଭଲ ଅଛି। କିନ୍ତୁ ଆମେ ସେଟି କରିପାରିବା ନାହିଁ ବିନା ଆମିଷରେ ଭୋଜି ଟା କଣ ଭଲ ଲାଗିବ କି।
ନାଇଁ ନାଇଁ। ଯଦି ଆମେ ସେଇଠି କରିପାରିବା ନାହିଁ ଯେ ପାଖରେ ଯୋଉ ସିଂହସନ ମଧ୍ୟ ଅଛି ସେଇଠି ଆମିଷରେ କିଛି ବାରଣ ସେଇଠି ଆମିଷ ବି ଖାଇଲେ ହବ ଭୋଜିଭାତ ବି କଲେ ହବ। ତ ସେଆ ସନ୍ ନହେଲେ ପଳେବା ତୁ ଯଦି କହିବୁ ଆଉ।
ଆଛା ଆଛା। ତ ମୁଁ କହୁଥିଲି ସେ ସିଂହାସନରେ ବି ଭଲ ଅଛି ଯେ ହେଲେ ସମସ୍ତିଙ୍କି ପଚାରିବା ଯେହେତୁ ସେଠି ଟିକିଏ ଲୋକମାନେ ମଦ୍ୟପାନ କରିକି ଉତୁପାତ ହୁଅନ୍ତି। ତ ମୁଁ ଭାବୁଥିଲି କି ସେଠେ ଟିକ୍ କରିଲା ବେଳକୁ ଭାବିକି କରିବା ଆଉ।
ହଁ ଯେ ହୋଉ ଯଦି ହବ ନହେଲେ
ମୁଁ ତମକୁ କହ ଆଉ ତୋ ପାଖରେ ଯଦି ଆଉ କିଏ ଅଛି ତାକୁ ବି କହିବୁ। ନିତ୍ୟାନନ୍ଦ କିଏଗୋଟେ ଥିବତୋ ପାଖରେ ତାକୁବି କହିବୁ।
ଆଚ୍ଛା ଆଛା ମୁଁ କହୁଥିଲି କି ସେଇ ଗାଁ ଆମର ଏ କଣ କହିଲୁ ସେଇ ସିଂହ ପାଣି ଉପରେ ଗୋଟେ ଯୋଉ ପାହାଡ ଅଛି ସେ ପାହାଡ ଉପରେ ବି ଟିକିଏ ବଢିଆ ମଜା ଲାଗୁ କିରୋଷେଇବାସ କରିବା ପାଇଁ ଆଉ ତୁ ତ ସବୁଥର ଦାୟିତ୍ଵ ନେଉଛୁ ସେ ପରିିବାର। ତ ତୁ ଏଇଥର କୋଉ କୋଉ ଆଇଟମ କରିବୁ? ଆଉ କଣଟା କରିଲେ ଭଲ ଲାଗିବ ଟିକିଏ କହିଲୁ?
ଶୁଣା ଆଇଟମ କଥା ଆମେ ପଛେ ଚିନ୍ତା କରିବା। ଫାଷ୍ଟେ ଜାଗା ଗୋଟେ ଫାଇନାଲ କଲେ ଆମେ ସେଠି ଯାଇବି ଆଇଟମ ବି ଭାବି ପାରିବା। ନହେଲେ ଯଦି ଟାଇମ୍ ନହେଲା ଆମେ କୋଉଠୁ କିଣିକି ବି ଖାଇପାରିବା। ହେଲେ ଜାଗାଟା ହୋଉଚି ମେନ୍। ଆମକୁ ପ୍ରଥମେ ଜାଗା ଗୋଟେ ଫାଇନାଲ କରିବାକୁ ପଡିବ। ତୁ ସମସ୍ତଙ୍କୁ ପଚାରିବି କହ କୋଉ ଜାଗା ଟା ଆମ ପାଇଁ ପରଫେକ୍ଟ ହବ।
ଆ ଆରେ ଶୁଣ ଜାଗା ତ କେତେବେଳେ ବି ଠିକ କରିପାରିବା। ହେଲେ ତୁ କହିଲି ଆମେ ସାମାନ ପତରଟା କିଣି ଦେଇଥିଲେ ତ ପାଗକୁ ହଇରାଣ ହେବା ପାଇଁ ପଡିବ ନାହିଁ। କାରଣ ଏମିତିରେ ତ ଯୋଉ ପ୍ରକାର ମେଘ ହୋଉଚି। ତ ବାହାରକୁ ଟିକିଏ ଯିବା ଅସୁବିଧା ହୋଉଚି ସେଇ ସିଂହା ଶନି ପଟେ।
ତମେ ଯିବ?
ଆମର ବୋଉ। ରଅଛି। ମାନେ ଶହେ ଦୁଇଶହ ଦେଇକି ଆମେ ସେଇ ଘରରେ ରହିପାରିବା। ଏବଂ ଭୋଜି କରିପାରିବା ତ ମୋ ହିସାବରେ ସେଇ ସିଂହାସନବ ସେଇ ଘର ଗୋଟେ ଭଡାକୁ ନେଇଯିବା ଶହେ ଦୁଇଶହ ଦେଇକି। ଆଉ ଭଲସେ୍ ଟିକିଏ କରିବା। ଆଉ ଯେହେତୁ ସେମାନେ ଟିକିଏ ଦୁବାଇ ଆଡୁ ଆସିଛନ୍ତି। ତ ସେମାନଙ୍କୁ ନହେଲେ ଭଲ ଲାଗିବ କି ଏମିତି ଅସମାନଟା ରେ କରିଲେ।
ହଁ ହଁ ତୁ କହୁଚୁ ଠିକ୍ କଥା ଯେ ବର୍ଷା ବର୍ଷିଟା ନ ହବାର ଅଛି ବୁଝିଲୁ ନା ନାଇଁ ହେଲେ ଆମେ ଯଦି କରିବା ଏଇଥର ମଟନ ଟା କରିବା। କାହିଁକି ନା ବାହାର ଆଡୁ ପିଲା କରୁଚନ୍ତି। ପଇସା ପତ୍ର କାହା ପାଖରେ ବି ଅଭାବ ନାହିଁ। ମଟନ୍ ଟା କରିଦେବା ଯଦି ଭଲ ହବ। ହେଏଅର ତମର କିଏ ମଟନ ଫଟନ ରଖିଚନ୍ତି କି ତମ ପାଖାପାଖି?
ଆରେ ନାଇଁ ଆମର ସେଇ ଗୋଟେ ସାଙ୍ଗ ଟେ ର ଖିଚି। କିନ୍ତୁ ସେ ଟିକିଏ ଦର ଅଧିକ ନେଇଯାଉଏ ଅଛି। ସେଥିପାଇଁ ମୁଁ ଭାବୁଚି ତମର ଯଦି ସେଟି ଶସ୍ତା ଥିବ ସେଇଠୁ ଆଣିବା? ନହେଲେ ଆମର ସେଇ ସାଙ୍ଗକୁ କହିବା ସିଏ ଭଲ ମଟନ ମାନେ ଖାସ୍ ମଟନ ଦୋଉଚି। କିନ୍ତୁ ଟିକିଏ ପଇସା ଟିକେ ଅଧିକା ରହୁଚି।
ହଁ ଆମର ଜଣେ କକା ହିସାବ ହବେ ତାଙ୍କର ହୋଉଚି ଓଷ୍ତାପଡା। ସେଇଠି ତାଙ୍କେ ଛେଳି ଫେଳି ରଖୁଚନ୍ତି। ତାଙ୍କୁ କହିଲେ ଯେ ଶସ୍ତାରେ ମିଳିଯିବ ଯେ- ତୁ ତ ଜାଣିଛୁ ମଟନ ଏବେ ମୁଣ୍ଡ ଉପରେ ପଇସା ସାତଶ ଆଠଶହ ନହେଲେ କିଲେ ହବ। ତ ଯେତେ ଯାହା ହେଲେ ବି ଆମକୁ ଜଣ ଜଣାକା ଦୁଇରୁ ତିନି ହଜାର ଟଙ୍କା ଚାନ୍ଦା ଆଦାୟ କରିବାକୁ ପ ନହେଲେ ଭୋଜିଟା ଧୁମ୍ ଧାମ ରେ ହବ। ଆଉ ଆମର ତ କେତେ ଅ ଛନ୍ତି ମଦ ଫଦ ଡ୍ରିଙ୍କସ୍ ବି ପିଅନ୍ତି ଏ ସେଇଗୁଡ଼ା ବି କରିବାକୁ ପଡ଼ିବ।
ହ ହ ହୁଁ ଏ ଠିକ୍ କଥା ହେଲେ ମୁଁ କଣ କହୁଥିଲି କି ତୁ ଯୋଉ ମଟନ କଥା କହିଲୁ ଆମର ସେଇ ସାଙ୍ଗ ଗୌ ତମ ନାହି କି ସେଇ ତ ଆଉ ମଟନ କି ଚିକେନ ଆମିଷ ଟୋଟାଲ ଖାଉ ନାହିଁ। ତା ପାଇଁ ଗୋଟେ ସାଧାର ଆୟୋଜନ କରିବାକୁ ପଡିବ ହେଲେ ସାଧାର ଆୟୋଜନ କଲା ବେଳକୁ ଆମୁକୁ ଟିକେ ବହୁତ ଟାଇମ ଲାଗିଯିବ ତ ମୁଁ ଭାବୁଚି ସେ ସେଇ ଯେତେବେଳେ ଟାଇମ ଆମେ ଭାବିଥିବା ତାହା ଘଣ୍ଟାଟେ ଆଗୁରୁ ଆମେ ଯାଇକି ଟି କେ କରିଦବା ଆଉ।
ହୁଁ। ନା ତୁ ଏବେ ଜାଣିଚୁ ନା ନାଇଁ ସିଏ ଏବେ କଟକରେ ନା କୋଉଠି ରହୁଛି ଯିଏ ତାପରେ ଆଉ କାମ ସରଚି ଆଉ ଗାଁ ରୁ ବି ଆସିପାରୁନି। ଏ ଆମ ପାଇଁ ଗୋଟେ ମଉକା ବି ଆଉ ଗୋଟେ ମାନେ ଦୁଃଖ ଅଛି। ହଁ ସିଏ ଆସିଥିଲେ ମଜା ବି ହୁଏ। ନ ଆସିବ ଯଦି ଗୋଟେ ଭଲ ତା ପାଇଁ ଗୋଟେ ଏକ୍ସଟ୍ରା ଆଇଟମ୍ ସବୁବେଳେ ଗୋଟେ କରିବାକୁ ପଡୁଛି। ଆ ଆଇଟମ କିଛି ନାହିଁ ଯେ ଆମେ ସବୁ ଆମିଷ। ହେଲେ ଗୋଟେ ଜଣେ ଯଦି ନିରାମିଷ ରହିଯାଉଚି ତା ପାଇଁ ଗୋଟେ ଏକ୍ସଟ୍ରା କଣ କରିବାକୁ ସେ ଗୋଟେ ବଡ ଅସୁବିଧାରେ ପଡିଯାଉଛି ହେଲେ ଏଥର ଆମେ ଆଉ ରୋଷେଇ କରିବାନି। ମୁଁ ଭାବୁଛି ଆମ ପାଖରେ ଯୋଉ ଅନତ୍ ସୟନ ପଣ୍ଡା ଅଛି ତାକୁ ନେଇଯିବା ସାଙ୍ଗରେ। ସିଏ ରୋଷେଇ କଲେ ଆମ ଆମକୁ ଟାଇମ ମଧ୍ୟ ମିଳିଯିବ। ଆଉ ଆମେ ବୁଲାବୁଲି କରିବାରେ ସୁବିଧା।
ଆରେ ସେଇ ଆମ ଅନନ୍ତ ପଣ୍ଡା ଭାଇ ତ ସବୁ ଥର ଆସୁଚନ୍। ତି ତ ଏଥର ନୂଆରେ ଗୋଟେ ରୋଷେଇକାର ହଉଛି ବରହମପୁରର ମୁନା ମୁଣ୍ଡା ବୋଲି। ଦେଖୁନ କହୁଚନ୍ତି ଯେ ଖୁବ ଭଲ ହଉଛି। ତ ମୁଁ ଭାବୁଛି ତାକୁ ଏଥର ଡାକିକି ଦେଖିବା ମାନେ ରିସ୍କ ନେଲା ଭଳି ଡାକିକି ଭଲସେ ଦେ ଖିବା ନା ଆମ ସାଙ୍ଗ ସାଥି ଆସି ନୂତନ ସାଙ୍ଗ ସାଥି ମାନେ ହେଲା ଭଳି ତାଙ୍କେ ଆସୁଚନ୍ତି ନା ଆଉ ତାଙ୍କୁ ମୁଁ ମ ନେ ନର୍ମାଲ ଗୋଟେ କରିକି ଦେବା ନା ଭଲକି ରିସ୍କ ନେଇ କିରି ଭଲଟେ କରିବା କହିଲୁ।
ନା ନା ମୁନା ପଣ୍ଡାର ମୁଁ ଭୋଜି ଖାଇଚିରେ ଭାଇ ତୁ ଆଉ ତା କଥା କହନି। ତାର ଗୋଟେ ଭୋଜି ଭଲ ହୁଏ ଯେ ତା ମ ତ ଉପରେ ସେଇ ରିସ୍କ୍ ଜିନିଷ ରହେ ତା ମନ ଆଜି ଭଲ ହେଇଛି ଭଲ ପଇସା ମିଳିଲା ଭଲ ରାନ୍ଧ୍
ଭୋଜି ମୁଁ ଖାଇଚି ଏଇ ବା ଗ-ଗତ ମାସ ଯାଇଥିଲି ଗୋଟେ ଗାଁ ରେ ସିଏ ରୋଷେଇ କରିଥିଲା ସେଇଠି। ତ ଆମ ହିସାବରେ ଆମେ ଅନନ୍ତ ପଣ୍ଡା କୁ ହିଁ ନବା। ତାକୁ କମ୍ ପଇସା ଦେଲେ ବି ତାକୁ କିଛି ଅସୁବିଧା ନାହିଁ। ସିଏ ବୁଲିବାରେ ବି ହବ ଭୋଜି ଫୋଜି ରାନ୍ଧିବାରେ ବି ହବ ନା କଣ କହୁଚୁ।
ଆଚ୍ଛା ତାହେଲେ ଆମର ଠିକ୍ ହେଇଗଲା କି ଅନନ୍ତ ସୟନ ପଣ୍ଡା ଭାଇ ହିଁ ଆସିବେ। ଆଉ ତା ଛଡା ଆଉ କାହାକୁ ଆମେ ଡାକିବା ନାହିଁ କାରଣ ସେ ତ ଭାଇ ଭଳି ମଧ୍ୟ। ତାଙ୍କୁ ପଇସା ନ ଦେଲେ ବି ତାଙ୍କେ ଭୋଜି ପ୍ଲେଟ ଟେ ଖାଇ ଗଲେ ବି ସେ ଖୁସି। କାରଣ ସେଇ ସବୁଦିନ ମାନେ ଆମ ଭୋଜିରେ ବି ଆସିଥିଲେ। ସୁବିଧା ଅସୁବିଧାରେ ରହିଲା ଭଳି ରହୁଛନ୍ତି ତାକୁ ପଇସା ନଦେଲେ ମଧ୍ୟ। ଏ ଖୁସିରେ ରହୁଛନ୍ତି କି ଭୋଜି ଟା ଭଲରେ ହେଲା ନା ନାହିଁ କୁହ। ଭୋଜି ଖରାପ ହେଲେ ବି ସେ ନିଜ ଉପରେ ବ୍ଲେମ କରୁଛନ୍ତି କି ହଁ ମୁଁ ଭୁଲ କରିଥିଲି। ପିବଲି।
ନାଇଁ ନାଇଁ ମୁଁ ତାଙ୍କ ସାଙ୍ଗେ କଥା ହେଇଯାଇଛି ସେ। କହିଲେ ତମେ ଯଦି ବୁଲିବାକୁ ଯାଉଛ ମୁଁ ବି ବୁଲିବାର ହବ ଭୋଜି ଭୋଜିି ଖାଇବାର ହବ। ହ ମୁଁ ପଛି ବର୍ତମାନ କଥା ତ ଏଇ କଥାକୁୁ ଶୁଣ । ମୁଁ ଫାଇନାଲ କଲି ହଉ ତାହେଲେ ଏବେ ମୁଁ ଯାଉଛି।। ବିଲ ବାଡ଼ିକି ଯିବି କଣ ବର୍ଷା ବର୍ଷ ଯୋଗୁ କଣ ହେଲାଣି ଟିକେ ଦେଖି ଆସିବେ ଆଉ।
ସେ ଠିକ ଅଛି ଆମର ବି ଏଇପଟେ ବିଲ କାମ ଚାଲିଛି ସେଇ ଆମ ପଦରରେ ବାଇଣ। କିଛି ଲଗେଇଥିଲୁ।
ଶ ବା
ପାଣି ଭରି ହଇକି ସେ ବାଇଣ କଣ ଗଛ ଖାଲି ଦେଖା ଯାଉଛି। ସେଇ ଆଉ ବାଇଣ ଦେଖା ଯାଉନାହିଁ ତ ମୁଁ ବି ଯାଇକି ସେଇ ଗଛରେ ଟିକେ। ପାଣି କାଢିବାକୁ ପଡିବ ତାହେଲେ ରହୁଛି।